ହଁ ଏଇଠି ବସି ପଢୁ ତିିଲି
କଣ କରୁଛୁ।
ଉଁ ଗୋଟେ ଗପଟେ ପଡୁଥିଲି ଏମିତି।
ଓହୋ ଭଲ ଆଉ କୋଉ ଗପ ପଢୁଥିଲୁ।
ଏ ଯୋଉ ଇଏ ଗପ କଣ କି, କୁମ୍ଭୀର ମାଙ୍କଡ଼।
ହେ କଣ ଛୋଟ ପିଲା ହେଇଛୁ କୁମ୍ଭୀର ମାଙ୍କଡ ଗପ ପଢୁଛୁ।
ହେ ଏମତି ବ ଯାହେଉ ବହିଟା ମିଳିଲା ସେଥିପାଇଁ ତ ବସି
ଓ ହଁ ଭଲ କଥା ଆଉ ଖାଲି ଗପ ପଢୁଛୁ ନା ପାଠଶାଠ ବି ପଢୁଛୁ।
ନାଇଁ ପାଠ ପଢୁଛିନା ଏମିତି ଖାଲି ବହି ଖୋଜୁ ଖୋଜୁ ଏଟାମିଳିଲା ତ। ବସିକି ପଢ଼ୁଥିଲି ଆଉ।
ଖାଇ ପିଇ ସାରିଲୁଣି?
ହଁ ଖାଇ ସାରିଲୁଣି।
କଣ ଖାଇଛୁ?
ଉଁ ଆଜି ଭାତ ହେଇ ଥିଲା ଆଳୁ ଭଜା, ଡାଲି
ଓହୋ କିଏ ରୋଷେଇ କରିଥିଲା?
ବୋଉ ରୋଷେଇ କରିଥିଲା।
ଓ ହଁ ଭଲ ଆଉ ତୋ ମା ରୋଷେଇ କରିଦଉଛି ତୁ ଖାଉଥିବୁ ଆଉ। କିଛି କାମ କରିବା ପାଇଁ ପଡୁନଥିବ।
ସେମିତି ଆଉ ହଁ।
ଓହୋ ତ ମାନେ କଣ ତ ଅଧା ଅଧା କାମ କରୁଛୁ ନା ତୁ, ମା ସବୁ କାମ କରୁଚି
ନାଇଁ ମିଶିକି ସିଏ ଅଧା ରେ ମୁଁ ଅଧାରେ। କେବେଠୁ
କଣ କଣ କାମ କରୁଛୁ ତୁ?
ଉ ସବୁ ସକାଳୁ ଉଠିଲେ ଘର ଓଳେଇଆ କାମ ମୋର ତାପରେ ଯଦି ବାସ ବାସନ ରାତିରେ ବାସନ ପଡିଥିବ ବଲେ ଏଗୁଡା ବି ଧୋଇବାକୁ ପଡୁଛି । ଆ ଚୁଲି ଚୁଲି ଲଗେଇ ବ ରୋଷେଇ ସକାଳେ ଯଦି କଲେଜ ନଥିବ ନଥିଲେ ସକାଳେ ବୋଉ ରୋଷେଇ କରିଦଉଛି ରାତିରେ ମୁଁ ରୋଷେଇ
ଆଚ୍ଛା ଆଚ୍ଛା ଡିଭାଇଡି କରିଦେ ଇଚ ନା ଦି ଜଣ ଜାକର ଏଟା ଜଣକର ସେଇଟା
ଆଉ ଯଦି ମୁଁ ଘରେ ଥିବି ବୋଲେ କାଳେ ତାହେଲେ ରୋଷେଇ କରିଦଉଛି। ନହେଲେ ନାଇଁ ନଥିବ ବୋଲି
ଓହୋ। ଭଲ ଆଉ ଡିଭାଇଡ କରିକି ମା ଛୁଆ ଦି ଜଣ ଯାକ କାମ କରୁଚ ଆଉ। କିଛି ପ୍ରୋବ୍ଲେମ୍ ହଉନଥିବ ଆଉ।
ହ।
ଆଉ ଖାଇବା କଣ ସେତେ ଭଲ ବନେଇ ଆସିଛି ।
ନର୍ମାଲ୍ ଯାହା ଭଲ ଲାଗେ। ମାଛ ଭଜା ଭଜି। ତାପରେ ସନ୍ତୁଳା। ତାଲି।
ଆଚ୍ଛା ଆଚ୍ଛା ଆଉ ପନିପରିବା କଣ ଲଗେଇଛ ସବୁ।
ପନିରପରିବା ବାଇଗଣ ଲଗା ହେଇଛି। ଟମାଟୋ ତାପରେ ଝୁଲଣଗକା ସେଗୁରା ଭେଣ୍ଡି ଆଉ ଉ ଇଏ ଲଗା ହେଇଛି କଣ କି ଙ୍ଗୁଆଁର। ଗୁଡା ଲଗା ହେଇଛି। ଆଉ ପିଆଜ ରସୁଣ ସବୁ ଲଗା ହେଇଥିଲା ଯେ ସାର୍। ପଢା ସରଲାଣି।
ଓହୋ ମାନେ ଏଇ ଗୋଟେ ସବୁ ଯୋଉ ବାଇଗଣ ହକା ଭେଣ୍ଡି ଜହ୍ନି ସବୁ ଯୋଉଟା କଉଛୁ ଲଗା ହଉଛି ବୋଲି ଏଇଟା କଣ ମାନେ ମଞ୍ଜ ଯ ହଉଛି କିଣିକି ଆଣିକି ତଳି ପକେଇକି ଲଗଉଛ ନା ଗଛ କିଣିକି ଲଗଉଛ।
ନାଇଁ ନାଇଁ ଗୋଟେ ସେ ଗୁଆଁର ଝୁଲଣ ମଞ୍ଜି ସେଗୁଡା କାଣିକି ସିଧା ମଞ୍ଜି ପୋତା ହେଉଛି। ମଞ୍ଜି ପୋତା ହେଲେ ଗଛ ହେଉଛି। ଆଉ ଯେଉଁ ବାଇଗଣ ଟମାଟୋ ଆଉ ଭେଣ୍ଡି ଭେଣ୍ଡି ଟା ବି ସେମିତି ମଞ୍ଜି ଲଗା ହେଲେ ଆସେ ଗଛ ଅଛି। ବାଇଗଣ ହେକା ଆଗ ତଳି ପକା ହେଉଛି। ତାପରେ ପେ ତଳି ଗୁଡାକ ମଞ୍ଜି ଏଇ କଣ ଗଛ ପାଇଁ ତଳି କରାହଉଛି। ତାପରେ ତଳି ଗୁଡାକ ନେଇ ଗଛ ଲଗା ହଉଛି ତାର ବାଇଗଣ।
ଆଚ୍ଛା ଗୋଟ୍ ଗୋଟେ ଜାଗାରେ ଫାଷ୍ଟ ହଉଛି ମଞ୍ଜି ଗୁଡାକୁ ପକଉଛ। ମଞ୍ଜି ଗୁଡା ପକେଇଲା ପରେ ସେ ଗଛ ହେଲା ପରେ ତାକୁ
ହଁ ଛୋଟ ଯେତେବେଳେ ଛୋଟ ଛୋଟ ହେଇଥିବ ସେଗୁଡା ତଳି ଥିବ ତାକୁ ନେଇକି ଲଗେଇବ ବାହାରେ
ଆଛା ସ୍ପେସ ଦେଇକିନା ତାକୁ ଲଗେଇବ ଆଉ ନାଇ କି ଓହୋ କୋଉଠି ଘର ପାଖରେ ଲଗେଇ
ଘର ଘର ପାଖରେ ଲଗା ହେଇଛି ବାହାରେ ବି ଲଗ ଖାଇାର ସେପଟେ ଶଙ୍ଖ ଆର ଗୋଟେ ଆଉ ଗୋଟେ ବିଲଟ ଅଛି ସେଠି ବି ଲଗା ହଉଛି ଟମାଟୋ ବାଇଗଣ ସବୁ ଲଗା ହଉଛି।
ଆଉ କିଏ ପାଣି ଦବା ପାଇଁ କି ଯାଉଛି ସବୁ କେମିତି ପାଣି ଦଉଛ ଖୁହହୋକ ଅଛି।
ଅଛି ଘର ଅଛି କେତେ ଗୁଟେ କୂଅ ଅଛି ନଳକୂଅ ଅଛି। ନଳକୂଅ ପାଖରେ ନଳକୂଅ ଟା ଅଛି ତ ସେଇଠୁ ଆମେ ଯାଉଛୁ ଭାଇ ଯାଉଛୁ ବୋଉ ମୁହୁ ସମସ୍ତେ ଯାଉଛୁ କେତେବେଳେ କେତେବେଳେ ବୁଲିକି ପାଣି ଦେଇ ଦେଇକି ଆସୁଛୁ ଆଉ।
ଓହୋ ।
ବୁଲିବା ପାଇଁ ବି ଭଲ ଜାଗାଟା ସେଇଟା ଭଲ ପବନ ହଉଛି ସେଇଠି ।
ହୁଁ ହୁଁ ହୁଁ ହୁଁ ଭଲ କଥା ହଉଛି ଯାଇକ ଟିକେ ମାଇଣ୍ଡ ବି ଫ୍ରେଶ ହବ ଆଉ ହଉଛି ପାଣି କାମକୁ କାମ ହେବ, ବଡିକୁ ଏକ୍ସରସାଇଜ୍ ବି ମିଳିବ। ବଢ଼ିଆ ଆଉ, ପୁରା ହାଇଡ୍ରେଟେଡ୍ ରହୁଥିବ। ପାଣି ଫାଣି ସବୁ ପିଉଛ ନା ନାଇଁ । ଖରା ଜରୁର
ହଁ ପାଣି ନ ପିଇଲେ ଏଠୁ ଭଲ ଲାଗୁନି ସେ ହେଇଥିଲାଗି ଗରମ ହଉଛି ବା ଉପର ବଳେ ବହୁତ ଜୋର ଗରମ ହଉଛି ସେଥିଲାଗି ପଳଉ ସମସ୍ତେ ତ ସେଆଡେ ପବନ ହଉଛି ଜରିଆ ସେ
ଓହୋ ଫ୍ରିଜ୍ ହଗା ଅଛି ନା ନାଇଁ ତମର ।
ଅଛି ନା ।
ବଢିଆ ଆଉ ଥଣ୍ଡା ପାଣି ଫ୍ରିଜ ରେ ରଖିଦବ ରଖିଦେଇକିନା ତାକୁ
ରଖିଲେ ବି କଣ ହବ ଏବେ ଯୋଉ ଲଗେଇଦନାହାନ୍ତି ଗୋଟେ ଗୋଟେ ସି ଗାଁ ରେ ଏଥିଲାଗି ଭୋଲ ଭୋଲଟେଜ ଟେ ସ୍ଲୋ ହେଉଛି ଫ୍ରିଜ୍ ବି ଚାଲୁନି । ଲାଇଟ ଫେନ୍ ବି ଏମିତି ଠିକରେ ଚାଲୁନି । ବରା ଟାଇମରେ
ଏମିତିରେ ତ ବହୁତ ପ୍ରୋବ୍ଲେମ ହଉଥିବ ସେ ହଉଛି ଯୋଉମାନେ ଏସି ଲଗେଇଛନ୍ତି ସେମାନେ କଣ କହିକି ଏସି ପରମିସନ ନେଇକି ଆଣିନାହାନ୍ତି କି?
କେଜାଣେ ସେମାନେ ଦି ର ସେ ଲଗେଇ ଦଉଛନ୍ତି ଆଉ ଫ୍ରିଜ କାମ କରୁନି କି ଫ୍ୟନ୍ ବି କାମ କରୁନି ।
ହଁ କାହିଁକି ନା ଏସି ଟା ଟିକେ ଭୋଲଟେଜ ଟା ଅଧିକା ହେ ନା ସେଇ ତାକୁ ନା ପରମିସନ ଆଣିବା ପାଇଁ ପଡେ କି ଏତିକି ଏତିକି ଏରିଆରେ ଏତିକି ଭୋଲଟେଜ ହେଲେ ଯାଇକି ନା ସେଟା ପ୍ରପରଲି କାମ କ
ହଁ ସେଟା କରିନା ଦେବେ ଏଥିଲାଗି କେତେବେଳ ବି ଲଗୁଉଛନ୍ତି। ସିଧା କ ସବୁ କମି ଯାଉଛି ଫ୍ୟାନ୍ କମି ଯାଉଛି
ଓ ହଁ ପୁରା ସ୍ଲୋ ହେଇଯାଉଥିବ ଆଉ। ଭଲ ସେମାନେ ଏସି ରେ ଶୋଉଛନ୍ତି। ଆଉ ହଉଛି ଏପଟେ ଆଡେ ଭୋଲଟେଜ କମି ଯାଉଛି।
ହଁ ସେୟବା ଲାଇନ ବି ଏବେ ବର୍ଷା ଗରମକୁୁ ବର୍ଷା ହଉଛି ଏବେ ସେଥିଲାଗି ଟିକେ ଟିକେ ମାନେ ଠିକ ରହିବ ରହିବ ଦିପର ଟାଇମ ଦେଖିକି ଘଣ୍ଟା ଲାଗେ ଏମତି ଟିକେ ଟିକେ ପକେଇଦବ ଲାଇନ ବି ପଳଉଛି ତା ପବନ ହେଇକି
ଓ ହୋ ଘଡଘଡି ବିଜୁଳି ବେଶୀ ଯୋରେ ହଉଛି କି।
ହଁ ସେମିତି ଥରେ ଥରେ।
ହୁଁ ହୁଁ ହୁଁ।
ପବନ ହଉଛି ଘଡଝଡି ଦେଖିକି ଲାଇନ ମ୍ୟାନ ଲାଇନ କାଟି ଦଉଛନ୍ତି।
ଅ ଟିକେ ତ ସେଇଟା ତ ହଉଛି ଗାଁ ରେ ଗୋଟେ ସେଇଟା ପ୍ରୋବ୍ଲେମ ଆଉ। ପବନ ଫବନ ଟିକେ ହବ ମାନେ ହଉଛି ଲାଇନ ଟା ପୁରା କଟିଯିବ। ତାର ପୁଣି ଆମର ଟିକେ ସେ ସେପଟେ ପୁଣି ଜଙ୍ଗଲ ଏରିଆ ନା। ଗଛ ଗୁଡା ସବୁ ରହୁଥିବ। କି ପବନ ହେଲେ ଗଛ ଯଦି ଭାଙ୍ଗୁଥିବ ବି ସେଥିରେ ବି ଅସୁବିଧା।
ହୁଁ ଏବେ ମଝିରେ ଏବେ ଯାହା ହେେଲେ ବି ହେଇଗଲାଣି ଦି ସପ୍ତାହ ହେଲା ଲାଇନ କଟିଥିଲା ତିନି ଦିନ ହେ ଲାଇନ୍ କଟି ଯାଇଥିଲା ବର୍ଷା ହେଇଥିଲା ଯେ
ଓହୋ ତାପରେ ମୋବାଇଲ ଫୋବାଇଲ ସବୁ କେମିତି ଚାର୍ଜ କରୁଥିଲ?
ସେପଟେ ଗାଁ ରେ ଆମ ସାହିର ଅଛନ୍ତି ଇନ ବଟର ଅଛି ଆମ ଘର ପାଖରେ ଗୋଟେ ମାମା ଅଛନ୍ତି। ସମସ୍ତଙ୍କର ଚନ୍ ବଟର ତ ସେଠ ଲାଗି ଲାଇଟ୍ ବେଇଥିଲୁ ଲାଇଟ୍ ଫୋନ
ଇନ୍ଭର୍ଟର ବି ଯାଉ
ହେ ବା ସେ କେତେ ଟାଇମ ଯାହାହେଲେ ବି ଗୋଟେ ଗୋଟେ ଦିନ ଯାଉଛି ପୁଣି ବନ୍ଦ ହେଇଯାଉଛି ଇନଭଟରଗୁଡା।
ହଁ ଇନଭଟର ତ ଯାଏନି ବେଶୀ ଟାଇମ ଆଉ। କମ କମ ଟାଇମ ଯେ ସେ ହଉଛି ବନ୍ଦ ହେଇଯାଏ। ସେପ ତାପ ରେ ହୁଁ
ଯଦି ବି ଲାଇନ ଛାଡୁଛନ୍ତି ଏବେଲଲ ଗୋଟେ ନାହିଁ କି? ସେଇଟାକୁ ଦେଖି କି ଯୋଉମାନାନଙ୍କର ବି ପିଏଲ ଥିବ ସେମାନଙ୍କ ପାଇଁ ଲାଇନ ଆସୁଛି ଖାଲି। ଗୋଟେ ମାନେ ଗୋଟେ ପଟ ଗୋଟେ ଗୋଟେ ଲାଇନ କି ବଡ ଲାଇନରେ ଆସୁଛି।
ଆଚ୍ଛା ଫେଜ ଅନୁସାରେ ଲାଇନ ଆସଥିବ ଆଉ ନା କି? ଆଛା ଆଛା
ଯଦି ଆମର ଏପଟୁ ନୂଆ ସାଇ ପଟ ଯଦି ଲାଇନ କଟି ଯାଇଥିବ ମାନେ ଗଛ ଆଗ ପଡିକି ଲାଇନ କ କଟି ଯାଇଥିବା ବୋଲି କେବଳ ଆମ ଏପ ସେପଟ ନୂଆ ସାହି ଗୋଟା ଙ୍କ ଆଉ ଆମ ଘର ପଟ ଲାଇନ୍ ଗୁଡ଼ାକ ଲାଇନ୍ ପଳଉଛି ଆଉ ସେପଟ ଲାଇନ୍ ଗୁଡ଼ା ରହୁଛି।
ଆଉ ସେଥିରେ କେହି କିଛି କମ୍ପ୍ଲେନ୍ କରୁନାହାନ୍ତି।
କମ୍ପ୍ଲେନ୍ ହଉଛି ପୁଣି ଯୋଉଟା କୁ ହେଇଟା।
ଆଚ୍ଛା କେହି କିଛି ଆକ୍ସ ନଉନାହାନ୍ତି ବୋଧେ ପଦକ୍ଷେପ କେହି କିଛି ନଉନାହାନ୍ତି ସେଇଥିପାଇଁ ସେମାନେ ନିଜ ର ମନ ମାନି ଚଲଉଚନ୍ତି ଚନ୍ତି କାହିଁକି ନା ଏମିତି ରେ ତ ଅଧା ଲୋକ୍ ହଇରାଣ ହେବେ।
ହଁ ତାଙ୍କ୍ କହିଲେ ବି ସେ ଯେତିକ ଟାଇମ୍ କୁହା ହବ ସେତିକ ଟାଇମ୍ ପରେ ଯୋଉ ମାନେ ଠିକ୍ କରିଦେଉଛନ୍ତି। ଫୁଣି ତା ବାସୀ ଦିନକୁ ଯୋଉଟା କୁ ହେଇଟା। ଫୁଣି ଲାଇନ୍ କାଟି ଦଉଛନ୍ତି ପୁଣି ହଇରାଣ ହଉଛୁ।
ଆଛା ଆଛା ହଁ ବର୍ଷା ଯଦି ହଉଥିବ ଠିକ୍ ଅଛି ଯେ କିନ୍ତୁ ଲାଇନ୍ ଟା ନ ରହିଲେ ଫୁଣି ଅସୁବିଧା ନା।
ହଁ
ଓହୋ ହଁ ହଉ ଆଉ ହଉଛି ଆଉ ଏବେ ତ ଏବେ ଏବେ ତ ଏଇ ଦିନ ତ ଟିକେ ବର୍ଷା ଅଧିକା ହବ ତାପରେ ମାନେ ଉ ପବନ ପବନ ହବ ତାପରେ ବର୍ଷା କମିଯିବନି କି ନର୍ମାଲ ବର୍ଷା ହେଲେ ଆଉ ତମ ଲାଇନ୍ କଟିବ କି ଆଉ ଲାଇନ୍ କଟିବନି।
ହୁଁ ଆଉ କରୁଚ କଣ?
ମୁଁ ଏଇ ଅଫିସ୍ କାମ କରୁଥିଲି। ହଉଛି ଅଫିସ୍ ରେ ଟିକେ କାମ ଆଜି ଅଧିକା ଥିଲା ତ ଅଫିସ୍ କାମ ସରିଲା ମୁଁ ଭାବିଲି ଟିକେ ତତେ ଫୋନ କରିକି କଥା ହେଇଯିବି ଖାଇଲୁଣି ପିିଇଲୁଣି କି ନାହିଁ କଣ କରୁ କିଛି କଣ ନାହିଁ ଏମିତି ଆଉ ଏଠି ବସିଥିଲି । ହଁ ହଁ ଖାଇ ସାରିଲିଣି ମୁଁ।
ଆ ଖାଇବା କଣ କରିଥିଲ?
ଆଜି ଭାତ ଖାଇଥିଲି ଡାଲି ଖାଇଥିଲି ତାପରେ କୋବି ଭଜା ଆଳୁ ସିଝା ବାଇଗଣ ଭର୍ତ୍ତା ସବୁ ଏମିତି ଖାଇଥିଲି ମାମା ଆଜି ସବୁ ଖାଇବା ବନେଇ ଦେଇଛି ଅଫିସ୍ କାମରେ ମୁଁ ବ୍ୟସ୍ତ ସେ ଥିଲେ ମାମା ସବୁ ଖାଇବା ବନେଇଛି ଆଜି ହଇରାଣ ହେଇକି ତା ଦେହ ଟା ବି ଟିକେ ଭଲ ନାଇଁ ତାକୁ ସେ କୁକୁର ଟା ଟିକେ କାମୁଡ଼ି ଦେଇଥିଲା ତ ତା ହାତକୁ। ଭଲ ଥିଲା ତ ହଉଛି ଫିର୍ ବି ଆଉ କଣ କରିବି ହଉଛି ମ ତ କାମ ରହିଲା କାମରେ ମୁଁ ବ୍ୟସ୍ତ ରହିଲି ତାକୁ ଖାଇବା ସବୁ ବନେଇବା ପାଇଁ ପଡ଼ିଲା।
ହଁ ଏତେ ସାରା ଖାଇହବନି ଲାଳକୁ ଯାହାଲେ ବି ଅସୁବିଧା ହେଇ ନା
ହଁ ଭାଇ ଆସିଛି ତ ସିଏ ଗୋଟେ ଦିଟା ତରକାରୀ କଲେ ସିଏ ଖାଇବନି। ତାକୁ ଟିକେ ତିନି ଚାରିଟା ଭେରାଇଟି ଦର୍ କାରଣ। ତ ସେ ତ ସବୁବେଳେ ରହୁନି। ତ ଆମ କାମ ଟିକେ କି ନାଇଁ ସେ ଯୋଉ ଟାଇମ ରେ ଅଛି ତାକୁ ଟିକେ ଖାଇବା ପିଇବା ଭଲ କରିକି ଦେଲେ ସେ ଟିକେ ଖାଇ ପିଇକିନା ଯିବ।
ଏବେ ଭାଇ କୋଉଠି ଅଛି?
ଭାଇ ଏବେ ଘରେ ଅଛି ଶୋଇଲାଣି।
ଓ ହୋ।
ହୁଁ। ଶୋଇଗଲାଣି ସେ।
ଆଉ ରାତି ଖାଇବା କଣ ହେଇଛି?
ରାତିରେ ହିଁ ଏଇ ଖାଇବାଟା ହେଇଛି ହଁ ଖାଇସାରିଲୁଣି ରାତିରେ ହିଁ ଏଇ ଖାଇବାଟା ହେଇଥିଲା। ଆଉ ଆମ୍ବ ହକା ସରିଲାଣି ନା ହଉଛି ଅଛି ଆହୁରି।
ଏବେ ଆମ୍ବ ସରିଗଲାଣି ସେମିତି ଗୋଟେ ଗୋଟେ ଖାଲି ଏମିତି ଗଛରେ ଅଛି ଆଉ।
ଓହୋ ଯାହା ଗୋଟେ ଗୋଟେ ରହୁଥିବ ଏଥର ବଢିଆ ମିଠା ଲାଗିବ ଆଉ।
ହଁ ମୋତେ ତ ଫାଷ୍ଟ ବେଳୁ ଆମ୍ବ ଯେତେବେଳେ ହେଲାଣି ପ୍ରଥମରୁ ସବୁ ସାହି ଗୋଟାଙ୍କୁ ସବୁ ଆମ୍ବ ସେରା କରିକି ରଖିଥିଲେ।
ଆଚ୍ଛା ଆଚ୍ଛା ଭଲ କଥା ହଉ ହୋ ଶୁଣେ ମତେ ମାମା ଟିକେ ଡାକିଲାଣି ମୁଁ ରଖୁଛି ତୋ ସାଙ୍ଗରେ ପରେ କଥା ହଉଛି ହେଲା।
ହଉ।
ହଁ ହୋ ରଖୁଛି।